ହାଲୋ।
ହାଲୋ।
ହାଲୋ।
ହାଲୋ କଣ କରୁଛ?
ବସିଛି ତମେ?
ମୁଁ ମୁଁ ବି ବସିଛି। ଆଉ ଖାଇସାରିଲନି? ହଁ ସବୁ ଭଲ, ହଁ ତମର ସବୁ ଭଲ ନା?
ହଁ ଆମର ସବୁ ଭଲ।
ଆଉ, କଣ କରୁ କଣ ପଢୁଛୁ ଏବେ? ହଁ ସବୁ ଭଲ ଅଛନ୍ତି। କଣ ପଢୁଛ ଏବେ?
ଏବେ ମୁଁ ଗ୍ରାଜୁଏସନ କରୁଥିଲି, ତମର?
ଡିପ୍ଲୋମା ଚାଲିଛି।
ଆଉ କେତେ ବର୍ଷ ଅଛି?
ଏଇଟା ଫାଇନାଲ ଇୟର୍। ଆଉ ତମର?
ଆଉ ଏବେ କଣ କରୁଥିଲ?
କିଛି ନାଇଁ ମୁଁ ବସିଛି ବାହାରେ। ଆଉ ରଜରେ କୁଆଡ଼େ ବୁଲ
ଆକଚୁଆଲି ମୁଁ କଲ୍ କରିଥିଲି ଯୋଉ, ଏଥର ତ ଯୋଉ ଦଶହରା ଆସୁଛି, ଆଉ ଦଶହରାରେ କେମିତି କଣ ପ୍ରୋଗ୍ରାମ ରଖିଛ?
କିଛି ପ୍ରୋଗ୍ରାମ ନାହିଁ, ସେମିତି କିଛି ଆଉ ଘରେ।
ମାନେ ଘରେ ହିଁ, ତମର ସେପଟେ ଦଶହରା ହୁଏନି କି?
ଦଶହରା ହୁଏ କିନ୍ତୁ ଆମେ ପାଳୁନା।
ଆଛା ହଉ ଛାଡ଼, ଯୋଉ ଆମ ଆମର ଏଥର ମାନେ ଆମର ଏପଟେ ବହୁତ ଜୋରେ ଧୁମଧାମ ଦଶହରା ହୁଏ ତ ଏଥର ଦଶହରାକୁ ଦଶହରାକୁ ତୁମକୁ ନିମନ୍ତ୍ରଣ ରହିଲା ତୁମେ ଆମ ଘରକୁ ଆସିବ।
ହଉ ଯିବି ଆଉ।
ଆମର ଏପଟେ ବଳଦ ଯାତ୍ରା ଫେମସ ନା।
ହଁ। ଆ
ହଁ ଆମର ଏପଟେ ବଳଦ ଯାତ୍ରା ବା ଫେମସ, ଆଉ ତାପରେ କଣ କଇଲ ଦୁର୍ଗା ପୂଜା ବି ହୁଏ ଦଶ ଦିନ ଧରି ଦୁର୍ଗା ପୂଜା ହୁଏ। ରାବଣ ପୋଡ଼ି ବି ହୁଏ।
ଆଚ୍ଛା। ଆଉ କଣ କଣ ହୁଏ। ହ୍ୟାଲୋ।
ଆମ ପ୍ରଥମ ପିଢ଼ି ଯୋଉ ମାନେ ସ୍କୁଲ କଲେଜ ସବୁ ତ ଛୁଟି ଦିଆଯାଏ ଦଶହରାରେ। ଆଉ ଆମେ ସବୁ ସାଙ୍ଗ ମାନେ ମିଶିକିନା ସବୁ ଦୁର୍ଗା ପୂଜା ଦେଖିବା ପାଇଁ ବାହାରିଥାଉ। ଘର ଦ୍ଵାରା ସବୁ ସଫାସୁତୁରା କରାଯାଇଥାଏ ଆଉ ନୂଆ ପୋଷାକ ସବୁ କିଣିଥାଉ। ଘର ବି କଲର ଫଲର ଦିଆହେଇଥାଏ ଲିଚୁ ଫିଚୁ ଲଗା ହୋଇଥାଏ। ଯେହେତୁ ପର୍ବ ତାପରେ ତାପରେ ଯୋଉ ସାଙ୍ଗ ସାଙ୍ଗ ମାନେ ଆମେ ସବୁ ମିଶିକିନା ମାନେ ଯାଇଥାଉ ଆଉ ସେଠି ଠାକୁରଙ୍କର ମାନେ ଠାକୁରଙ୍କୁ ଫାଷ୍ଟ ପୂଜା କରାଯାଇଥାଏ ତାପରେ ଭଜନ କୀର୍ତ୍ତନ ହୋଇଥାଏ ଆଉ ପ୍ରସାଦ ଖାଇଥାଉ। ତାପରେ ଆମେ ସବୁ ମେଢ଼ ବୁଲିକି ଦେଖିଥାଉ। ମଜାମସ୍ତି କରୁ ଆଉ ଆମର ଏଠି କଣ କହିଲ ମାନେ ମେଢ଼ ବୋହୁତ ବଡ଼ ବଡ଼ ଆକାରରେ କରାଯାଏ ନା ତ ଆମର ବୋହୁତ ମେଢ଼ ଏଇଠି ହୁଏ। ଯେମିତି କିି ମାନେ ଏଇ କୋଡ଼ିଏ ତିରିଶି ଟା ପାଖାପାଖି ମେଢ଼ ହେଇଥାଏ କାହାର କାହାର ମାନେ କାହାର ମୟୂରରେ ବସିଥିବେ ଆଉ କାହାର ମାନେ ବାଘରେ ମାନେ ଭଲ ସେ ପଟେ ଡିଜାଇନ ପାଖରେ କରିଥିବେ ତ ବୋହୁତ ମାନେ ପୁରା ମାନେ ରାତିରେ ଯିବ ତ ଘରକୁ ଆସିବା ପାଇଁ ଇଚ୍ଛା ହୁଏନି। ମାନେ ଏତେ ସୁନ୍ଦର୍ ଭାବରେ ସଜାସଜି କରିଥାନ୍ତି।
ଆଚ୍ଛା।
ଆଉ ହଁ ଆଉ ରାବଣ ପୋଡି ବି ଆମର ହଇଥାଏ ମାଆଙ୍କର ବିସର୍ଜନ ହୋଇ ଥାଏ ନା ତ ଆମର ବହୁତ ଡିଚେ ଆସିଥାଏ ସବୁ ମେଢକୁ ଏକାଠି କରାଯାଏ। ଏକାଠି କରିକି ନା ଯୋଉ ମାନେ ଗାଁ ଗାଁ ବୁଲା ଯାଇଥାଏ ସବୁ ଗଳିରେ ଗୋ ଟେ ଗୋଟେ ମେଢ ଆଉ ଡିଚେ ଥାଏ। ଆଉ ପୁଣି ଯାତ୍ରା ବି ବସ୍ଥାଏ ମୀନା ବଜାର ଆଉ ବଡ ବଡ ଦୋଳି। ଏମ୍ତି ବସିଥାଏ ଆଉ ମେଲୋଡି ବି ହେଇଥାଏ ଏମ୍ତି ସବୁ ହେଇଥାଏ। ମାନେ ବହୁତ ମା ବହୁତ୍ ବୋହୁତ୍ ଲୋକ ବି ଆସ୍ଥାନ୍ତି ବହୁତ୍ ଗହଳି ହେଇଥାଏ। ଆମେ ତ ରାତିରେ ଯାଇକି ଦେଖିପାରୁନା ଆମେ ରାତିକରୁ ଯାଉ। ଆଉ ରାବଣ ପୋଡି ଦେଖୁ ରାବଣ ପୁଡି ପୁଣି ମାନେ କାହାର କିଛି କ୍ଷୟ କ୍ଷତି ନ ହେବା ପାଇଁ ମାନେ ଆମ୍ବୁଲାନ୍ସ୍ ର ସହାୟତା ରଖା ହେଇଥାଏ। ପୁଣି ଡମକଳ ମାନେ ଏତି କଣ ଅସୁବିଧା ହବ। ତ ସେ ସବୁ ବ୍ୟବସ୍ଥା କରାଯାଇଥିଲା। ଏମ୍ତି ଏମ୍ତି ସବୁ ବ୍ୟବସ୍ଥା କରାଯାଇଥିଲା ଆଉ। ଆଉ ତମର ସେପଡେ ମାନେ କେମ୍ତି କଣ କରାଯାଏ।
ସେମ୍ତି କଣ କର ଆମର ବି ଏପଟେ ଯେମ୍ତି ହୁଏ ରାବଣ ପୋଡି ହେଇଥାଏ ଅଁ ବୋହୁତ୍ ଲୋକ ଆଛନ୍ତି। ଆରେ ବୁଲାବୁଲି କରନ୍ତି ଆମର ଏପଟେ ମେଳା ପଡେ ନା। ମେଳାର ସବୁ ଖେଳା ଖେଳି କରନ୍ତି ବହୁତ ଲୋକ ଆସନ୍ତି ଏପଟେ। ଆଉ କାଳୀ ପୂଜାରେ ତ ଏଇ ଗାଁ ଗାଁ ରେ ବୁଲି ବୁଲି ବାଣ ଫାଣ ସବୁ ଫୋଟାଉ ଆଉ।
ଆଚ୍ଛା ହଁ ତର୍ ମୋ ମାମୁଁ ଘର ସେପ ନା ସେପଟେ ସେମିତି ବହୁତ ଭଲ ରୁହେ ବୋଲି କୁହନ୍ତି ମୁଁ ତ କେବେ ଯାଇନି କୋଉ ବର୍ଷ। ତ ଆମର ଏପଟେ ସବୁ ବର୍ଷ ଭଲ ହଉଛି ତ ସେପଟକୁ କେବେ ଯାଇନି। ଆଉ ମାମୁଁ ଘରେ ବି ସେ ଲୋକ ସବୁବେଳେ ଆମ ଘରକୁ ଆସନ୍ତି ଦେଖି ଯିବା ପାଇଁ। ଆଉ ତମର ରାବଣ ପୋଡି କେମତି କଣ ହୁଏ ଡିଜେ ଫିଜେ ସବୁ ଆସେନା।
ରାବଣ ପୋଡି ଆମର ହୁଏ ଯେ ଆମର ସବୁ ଅଲ ଓଡିଶ ରୁ ଡିଜେ ଆସେ ଆମ ଆମର ଏଠି ଆମ ଜାଗାକୁ ତାପରେ ଏଠି ସବୁ ଡିଜେ କମ୍ପିଟିସନ ହୁଏ ରାବଣ ପୋଡ଼ି ରେ ଯିଏ ଜିତିବ ସିଏ ଫାଷ୍ଟ ପ୍ରାଇଜ ପାଇବ। ଆଉ ଏଥର ରଜ ଆସୁଛି ନୂଆ ଡ୍ରେସ କିଣି ସାରିଲନି।
ନାଇଁ ଏଥର ମୁଁ ଡ୍ରେସ କିଣିନି କିଣିନି କିଣିବିନି ଭାବୁଛି।
ଘରେ ତ ଡ୍ରେସ ଅଛି କଣ ଡ୍ରେସ୍ କିଣିବି ଆଉ ରଜରେ ବି ଆମ ଗାଁରେ
ଘରେ ଡ୍ରେସ ରେ ଘରେ ଡ୍ରେସ ଥିଲେ କଣ ହବ। ଘରେ ଡ୍ରେସ ଥିଲେ କଣ ହବ ରଜରେ ବା ନୂଆ ଡ୍ରେସ ପିନ୍ଧନ୍ତି।
ହଁ ମୋର ତ ନୂଆ ଡ୍ରେସ୍ ଅଛି। ଘରେ ମାନେ ଏଇ ଏବେ ଦି ତିନି ଦିନ ତଳେ ସେଉଡା ହିଁ ପିନ୍ଧିଦେବି କଣ ନୂଆ ଆଣିବି ଭାବୁଛି ଆଉ।
କହୁନ କିଣିଦେବେ।
ହଁ ଘରେ ତ କିଣି ଦେବେ ବୋଲି କହୁଥିଲି ଯେ ମୁଁ କହିଲି ହଁ କିଣିବା ତ ମନା କରୁଥିଲି ଆଉ ତମର ଡ୍ରେସ କିଣି ସାଇଲଣି ନା।
ହାଲୋ ମୁଁ କହିଲି କି ଆଉ ତମର ଡ୍ରେସ କିଣି ସାରିଲଣି ନା।
ହଁ ଗୋଟେ ଡ୍ରେସ୍ ବାପା ମା ତ କିଣିଦେଲାନି ଗୋଟେ ସାଙ୍ଗ ଟା କିଣିଦେଲା ଆଉ।
ଆଚ୍ଛା। ଆଉ ରଜରେ ବୁଲାବୁଲି
ନା ରଜରେ କୁଆଡେ ବୁଲି ଯାଉଛି ଯିବିନି କୁଆଡେ।
ଯିଵିନି କୁଆଡେ ତମେ କୁଆଡେ ବୁଲିବାକୁ ମୁ ରଜରେ କୁଆଡେ ସେମିତି ନାଇଁ ଘରେ ଆଉ।
କୁଆଡେ କିଛି ଯିବାର ପ୍ଲାନ୍ ଫ୍ଲାନ୍ ନାହିଁ କି?
ନାହିଁ। ଆମର ଏତଳେ ଖରା ତ ଜୋରେ ହଉଛି ବ ର୍ଷା ହଉନି ଆଉ ଏମିତି ଖରା ପାଗରେ କିଏ କୁଆଡେ ବୁଲିଯିବ।
ରାତିରେ ଏଥର ବର୍ଷା ହଉଛି ଦିନ ବେଳେ ଖରା ଜୋର ହଉଛି ରାତିରେ ବର୍ଷା ହଉଛି ଆମ ଆଡେ ବର୍ଷା
ଆମ ଆଡେ ବର୍ଷା ହଉ
ଆଚ୍ଛା ଆମର ଏପଟେ ଟୋଟାଲ୍ ଟୋଟାଲ ବର୍ଷା ହଉନି। ଗରମ ଜୋରେ ଲାଗୁଛି।
ଗରମ ଯୋରେ ଲାଗୁଛି। ତଃ ତମ ଆଡେ ବୋଧେ କିଏ ପୂଜା କରିଦେଇଛି ନା କଣ ବର୍ଷା ହଉନି ସେଥିପାଇଁ।
ହଁ। ଘରେ ସବୁ ଭଲ। ହାଲୋ।
ହଁ।
ମୁଁ କହିଲି ଘରେ ସବୁ ଭଲ।
ହଁ ଘରେ ସବୁ ଭଲ ତମ ଆଜି କଣ ତରକାରୀ କରୁଛ ଘରେ।
ଆଜି ଚିକ ଚିକେନ କରାହେଇଥିଲା ଏବେ ରାତିରେ ଡାଲି କରାହେଇଛି ତମର।
ଆ ରବିବାର ଟା ଭଲ ବାର ସବୁ ରବିବାର ଟା ଭଲ ବାର କରିଛ ଚିକେନ ଆଉ।
ହଁ ହଁ ସେଇଆ ଆଉ ତମର?
ହା ଆମର କେ ଆମର ଡାଲି।
ଆଛା। ଆମର ତ ଏଥର ବଳଦ ବଳଦ ଯାତ୍ରା
ଆ ଦିନ ବେଳେ କଁ ଖାଇ
ପାଇଁ ମାନେ କଁ କଲ?
କହିଲି ଦିନ ବେଳେ କଁ ଖାଇଥିଲ?
ଭାତ, ଶାଗ, ଡାଲି।
ଆଛା।
ହୁମେ
ମୁଁ ଖାଇଥିଲି ଭାତ ମିଲ୍ ମିକ୍ କର ଆଉ ଯଉ କୋବି ଆଳୁ ତରକାରୀ। ହ
ଆଛା।
ତମେ ଶୁଖୁଆ ଖାଅନିି?
ହଁ ମୁଁ ଶୁଖୁଆ ଖାଏ ସବୁ ଖାଏ।
ହଁ ଆଜି ବାରଟା ଥିଲା ନା ସେଥିପାଇଁ ପଚାରିଲି ଆଉ।
ହ
ଆଉ କଲେଜ ଯାଉଛ ନା କଲେଜ ଛୁଟି ଅଛି?
କଲେଜ ତ ଛୁଟି ଅଛୁ ଖୋଲା ଅଛି ମୁଁ ଯାଉନି। ରଜ ଯିବୋ
ପାଠ ଭୁଲିଯିବ ସବୁ।
ବହୁତ୍ ବଡ ଯୋଉ ଇସରେ ଦସରେ କୁହିବ। ସେଦ ନିମନ୍ତ୍ରଣ ହେଲାଦ ସମସ୍ତଙ୍କୁ ମଉସା ମାଉସୀ ଧରିକି ଆସିବ ଆମ ଘରେ ରହିବ ରଥଯାତ୍ରା ଏ ରଥଯାତ୍ରା କୁ ସରି। ତସରେ ଉପଭୋଗ କରିବ ଯିବ ଆଉ ନା କଁ କହୁଚ?
ଯିବ ଆଉ ହଉ ନିମନ୍ତ୍ରଣ ଦେଲ ଯେ ପଞ୍ଚା ଆମେ ଆ ଯିବୁ ଆଉ। ହଉ ରହୁଛି ତାହେଲେ ଯିବି ଆଉ।
ହଁ ନିଶ୍ଚୟ ଯିବା ଆଉ ହୁ ରଖୁଛି ତାହାଲା।
ଆଜ୍ଞା ଆଜ୍ଞା।
ଆଜ୍ଞା।